ହୁଁ
ହାଲୋ।
ହାଲୋ।
ହଁ।
ମାଉସି ନମସ୍କାର।
ହଁ ହଁ ନମସ୍କାର କଣ କୋହୁଚ କୁହ।
କଣ କରୁଚନ୍ତି।
ଏଇଠି ବସିକି ଦୋଳି ଖେଳୁଚି ଆଉ ଦୋଳିତ ପଡିଚି।
ଆହୋ। ଆଉ ଆପଣଙ୍କ ଘର କୋଉଠି। ଆମ
କଁ କହିଲେ।
ମୁଁ କହିଲି ଘର କୋଉଠି ଆପଣଙ୍କର।
ଟମକା ବା।
ତମ ଗାଁ।
ଟମକା ଟମକା।
ଓହୋ ଟମକା ସେଟା କୁଆଡେ।
ଏଇ ଏଇ ଯାଜପୁର ଜିଲ୍ଲା ଟମକା ବ୍ରାମଣୀପାଳେ ଡୁବୁରି ଜାଣିଛନ୍ତି ନା।
ହଁ ହଁ ଯାଜପୁର ତ ଜାଣିଚି।
ଆଉ ତ ଏଣେ ଆଉ ଗତା ଗତ ନାହିଁ ଆଉ।
ଆଉ ଘରେ ସବୁ କିଏ କିଏ ଅଛନ୍ତି।
ମୋରୋ ଦୁଇ ଦିଟା ପୁଅ ଗୋଟେ ପୁଅ ଯାଇ ଅଛି ଦିଲ୍ଲୀରେ ଚା କିରି କରିଚି ଆଉ ଗୋଟିଏ ପୁଅ ଜିନ୍ଦଲରେ ଫାୟାରମ୍ୟାନ୍ ଅଛି ଆଉ ବୋହୁ ମୁଁ ଆମେ ଘରେ ବର୍ତ୍ତମାନ ପାଇଁ ତିନି ଜଣ ଅଛୁ ସାନ ପୁଅ ତ ତାର ଦିଲ୍ଲୀରେ ଆଉ।
ଅଃ।
ଆଉ ଶାଶୂ ବୋହୂ କଣ ଉଁ ଆମ ଫ୍ୟାମିଲିରେ
ହଁ।
ନଅ ଜଣ।
ନଅ ଜଣ ପୁଅ କେତେ ଜଣ ଝିଅ କେତେ ଜଣ।
ପୁଅ ତିନି ଝିଅ ତିନି।
ଛଅ ଆଉ ତମ ଶାଶୁ ଅଛନ୍ତି।
ମାନେ ମୁଁ ହେଲି ବୋହୂ ମୋର ଦିଟା ଝିଅ। ଆଉ ଘରେ ଗୋଟେ ନଣନ୍ଦ ଅଛନ୍ତି ଆଉ।
ଅ ନଣଦର ବାହାଘର କରିନ।
ନା ଦେଖା ଦେଖି ଚାଲିଚି ଆଉ।
ଆଉ କଣ କରୁଥିଲ ତୁମେ ଏଇନାକେ?
ମୁଁ ଟିକେ ରୁମ୍ ଟିକେ ଝଡା ଝଡି କରୁଥିଲି ଟିକେ। ଆଉ ଛୁଆ ମାନେ ଦୋଳି ଖେଳୁଛନ୍ତି ବସିକି।
ହା ହା ରଜ ତ ଯାଇଚି ଦୋଳି ପଡିଥିବ ଆଉ ଛୁଆ ଖେଳୁଥିବେ।
ଝିଅ ଜଣେ ତୃତୀୟରେ ପଢୁଚି ଆଉ ଜଣେ ଷଷ୍ଟ ହେଲା।
ଅହ ଆଉ ରୋଷେଇ?
ହଁ ରୋଷେଇ କରିସାଇଲିଣି। ରୋଷେଇ କରିସାରିଲିଣି ଆଜ୍ଞା।
ଏତେ ଚଞ୍ଚଳ ରୋଷେଇ ସାଇଲାଣି?
ହଁ ଆମର ଶଶୁର ଯିଏ ସିଏ ବେୟାଳୁଶୁ ଖାଆନ୍ତି ତ।
ଓହୋ।
ଆଉ କରିଦେଲି ଏ ଛୁଆଙ୍କୁ ଟିକେ ଜଗିବା କଥା, ଏଟେ ବଦମାସ ହଉଛନ୍ତି ବହୁତ।
ହଁ ଆଜିକାଲି ଛୁଆ ମୋବାଇଲ ଯୁଗ ଛୁଆ ଆଉ।
ହଁ ହଁ ମୋବାଇଲ ଟା ଧରା ଦେଲା ବେଳକୁ ଚୁପ୍ କିଣି ବସୁଚନ୍ତି ଆଉ ଯଦି ମୋବାଇଲ ନହେଲା ତ ମାଡ ଗୋଳ ଲାଗୁଚନ୍ତି ଏଇଆ ହେଲା ଘଟଣା ଆଉ
ବଏଲର ଛୁଆ ଆଉ ଆଗକାଳିଆ ଆମ ଛୁଆ ଯେମିତି ଥିଲେ ଆଉ ଇଏ ଛୁଆ କଣ ସେମିତି ହେବେ।
ହଁ।
ତ ଶାଶୁଙ୍କ ଦେହ ଭଲ ଅଛି ନା?
ହଁ ସେଇଭଳିଆ ତାଙ୍କ ଦେହ ଭଲ ହୁଏନା।
ଆ ବୟସ ହେଲା କତୁରୁ
ଯିଏ ତାଙ୍କ ଦେହ ଟିକେ ଭଲ ହୁଏନା ସେ ଟିକେ ବେମାରିଆ ରକମ ଆଉ। ଆଉ ଶଶୁର ପୁରା ଷ୍ଟ୍ରଙ୍ଗ ଅଛନ୍ତି। ଆଉ ମୁଁ ଏକୁଟିଆ ଆଉ। ଉ ବହୁ ଆଉ ନଣନ୍ଦ ଅଛୁ ଆଉ। ଆଉ ସବୁ ମସ୍ତ ଅଛନ୍ତି ଦିଟା ଦିଅର ମୁଁ ହେଲି ବଡ ବଡ ବୋଉ ଦିଅ ଦିଟା ବା ହେଇନାହାନ୍ତି, ଆଉ ଆମେ ହେଲୁ ବ୍ରାହ୍ମଣ।
ହଁ ବ୍ରାହ୍ମଣ ତ ଆଉ କୋଉ ଏଇନା କେଉଠି ଅଛନ୍ତି?
ଆଜ୍ଞା।
କେଉଠି ଅଛନ୍ତି ଏଇନାକେ?
ଆମେ କଟକ ରେ ରହୁ।
ଓହୋ ତମ ଘର ସେ କଟକରେ ନା?
ନା ନା କେନ୍ଦ୍ରାପଡା।
କେନ୍ଦ୍ରାପଡ଼ା ଘର କଟକରେ ଅଛନ୍ତି କି? ଏଇ ଜ୍ୱଇଁ ଅଛନ୍ତି କି ସେଇଠି, ଚାକିରି କରିଛନ୍ତି କି?
ହଁ ମାଉସୀ କୁହନ୍ତୁ।
ଆ ଆତ
ଏଇ ସେ ହଁ ମୋ ଭାଉଜ କଥା ହଉଥିଲେ।
ଓହୋ ତୋ ଭାଇ ଚାକିରୀ କରିୁଚନ୍ତି ତାହାଲେ ଆଁ?
ହୁଁ ଭାଇ କରିଚନ୍ତି। ଭାଉଜ କଥା ହଉଥିଲେ ଏଇ ଜି ମୁଁ ଖାଇବାକୁ ହବ। ଭଉଜଙ୍କର ମୋର କରିମୁଁ ଯାଇକି ଆଉ।
ହଁ। ପା ଛୁଆ ତ ତାଙ୍କର ମୋବାଇଲ୍ ଧରିଥିବେ।
ନା ଛୁଆ ଗୋଟେ ଡୋଳି ରଜରେ ଲାଗିଥିଲା। ଛୁଆ ଦି ଜଣ ତାଙ୍କ ଯାଇକି ଡୋଳି ରେ ଝୁଲୁଚନ୍ତି। ମାଉସି କୁହନ୍ତୁନି ଏତ୍‌ ଏତେ ବଦମାସ ଏ ଦି ଜଣ ହଉଚନ୍ତି। ବହୁତ ଚଗଲା ହଉଚନ୍ତି ଖାଲି ମାଡ଼ ଗୋଳ ହଉଚନ୍ତି।
ଆଉ ଇଏ ମୋବାଇଲ ନେଇକି ଥୁଆ ସେତ।
ହଉଛନ୍ତି ମାଉସୀ।
ସେ ଭାଇ ଛୁ ଛୋଟ ଛୁଆ ତଳ ଉପର ଭାଇ ଭଉଣୀ ସ ନାଗନ୍ତି ଦି ଭଉଣୀ ନାଗନ୍ତି ଆଉ।
ବହୁତ ମୁଁ ବି ଛୋଟ ଥିଲା ବଳେ ମୋ ଭାଇଙ୍କ ସହିତ ବି ମୁଁ ବି ଲାଗୁଥିଲି।
ସମସ୍ତେ ସେଇୟା। ମୋର ବା ଦି ଛୋଟ ପୁଅ ଦିଆକେ ସେଇଥିି ଲାଗନ୍ତି ସମସ୍ତେ ସେମିତ୍।
ହଁ ମାଉସୀ ସମସ୍ତେ ମାଡଘଙ୍କୁୁ ଖାଲି ଲାଗୁଛନ୍ତି ହଁ ଆ ମାଉସୀ ଶୋଉଛନ୍ତି କେତେବେଳେ?
ମୁଁ ମୁଁ ରାତି ଦଶଟା ଏଗାରଟା କଉଁଦିନ ନଅଟା ଏମିତି ଛୁଏଁ ମୋ ଆଗରେ ପ ବହୁତ ଯେତେବେଳେ ବାହାରୁ ପୁଅ ଆଇନ ଥିଲା ମୁଁ ସେ ପୁଅ ତାର ଡ୍ୟୁଟିରୁ ରାତି ଏଗାରଟାରେ ଆସିବ ଯେଉଁଦିନ ଅନେଇ କି ବସିଥିବି ବି ସେ ଆସନେ ମା ପୁ ଯିଆ ଖାଇକି ଶୁଉଁ ତାର ଯେତେବେଳେ ସିଏ ତାର ନାଇଟିି ସିଟି ଯାଏ ସାଢ଼େ ଆଠଟାରେ ଯାଏ ଆମେ ଖାଇଯାଉ ମୋର ଟିଭିି ଦେଖେ ରାତି ଏଗାରଟା ସିରିଏଲ୍ ଦେ ଖି ସାରିକି ସାଢେ ଏଗାର
ହଁ ସେ କୋଉ ସିରିଏଲ ବେଶୀ ଭଲ ପାଆନ୍ତି ଦେଖିବାକୁ?
ମୁଁ ଆଉ ଏଲା ଦେଖୁନି ଲୋ ମା ମୁଁ ଦେଖୁିଥିନି ଆ ଏ ଯଉ ସେଟା କଣ ମ ତୁ ଖରା ମୁଁ ଛାଇ।
ହଁ ଏବେ ବି ସିରିଏଲ୍ ଆଉ ମାଉସୀ ଭଲ ଦଉନି ଆଗରୁ ଯୋଉଗୁଡା ଷ୍ଟାର୍ଟିଂ କରିୁଥିଲେ ଟିକେ ଟିକେ ଭଲ ଲାଗୁଥିଲା। ଏବେ ଆଉ ଟୋଟାଲ ଭଲ ଲାଗୁନି।
ସେଇଟା ମୁଁ ଦେଖୁଥିଲି ଆଇ ବା ଘର କାମ ହେଲା ତିନି ଚାରି ମାସ ଆଉ ଟିଭି ଦେଖିନି ବାହାର ପରେ ପରେ ଆଉ ଦେଖୁନେଇ
ଏବେ ଯେତେ ପାରୁଛନ୍ତି ଖାଲି ରେଷ୍ଟ କରନ୍ତୁ ମାଉସୀ।
ହଁ ମୋର ଆଉ କଣ କି କାମ ମୁଁ ତ ରେଷ୍ଟ କରିବା ଲୋକ ଆଉ
କାମ ତ ଆଉ ନଥିବ କିନ୍ତୁ ଯେତେ ପାରୁଛନ୍ତି ସେତେ ରେଷ୍ଟ କରନ୍ତୁ।
ଜଞ୍ଜାଲ ତ ମର ସରିଗଲା ଆଉ କଣ?
ହଁ। ଏବେ ନାତି ନାତିୁଣୀ ହେଲେ ବସିକି ମାଉସୀ ଖାଲି ଖେଳେଇବେ।
ମୁଁ ତ ଧରି ପାରିବିନି ଏ କଙ୍କାଳରେ ଖେଳେମି କେମିତି?
ସେମିତି ଗୋଟେ ଜାଗାରେ ବସିକି ଧରିବେ ଆଉ।
ହଁ।
ହଁ ମାଉସୀ ଗଛ ପଛ ଲଗାନ୍ତି?
ହଁ ଗଛ ଲଗା ହେଇଛି ଏହା ପୁଅ କଣ ଆଜି କଣ୍ଟା ଫଳ ତଳି ଆଉ ଲଙ୍କା ତଳି ଆଣିକି ଲଗେଇଛି ଭେଣ୍ଡି ଜହ୍ନି କାକୁଡି ସବୁ ଗୋଟେ ଦିଟା ଏମିତି ଗଛ ଲଗେଇଛି ବାଡିରେ ଆଉ।
ଆପଣଙ୍କୁ ଭଲ ଲାଗେ ଗଛ ବଛ ଲଗେଇବା ପାଇଁ?
ହଁ ଭଲ ଲାଗିବନି ନା ଗାଁ ଘର ଜିନିଷ ଯେମିତି ହବ ଆଉ ବାହାର ଜିନିଷ
ହଁ ଆଜିକା ଦୁନିଆରେ ଯେତିକି ଘର ଜିନିଷ ସ୍ଵାଦିଷ୍ଟ ଲାଗୁଛି ଆଉ ବାହାର ଜିନିଷ ମାଉସ୍ ଭଲ ଲାଗୁନି ଆମେ ଆମ ବାଡିରେ ଆମ ବାଡିରେ ବିନା ସାରରେ ଗୋଟେ ଶାଗ ପକେଇବା ସେ ଶାଗରେ ଯୋଉ ମାନେ ସୁଆଦ ଅଛି ଆମେ ସେ ଶାଗ ଯଦି ମାର କେଟ୍ କି ଗାଁ ଗହଳିରୁ କିଣୁଛନ୍ତି ତା ଦେହରେ ବି ସେତିକି ସ୍ଵାଦ ଆସୁଛି। ସୁନି ମାଉସୀ ଠିକ ସେମିତି ପନିପରିବାରେ ବି।
ସବୁଥିରେ ଏରାକୁ ସେଟା କୁଆଡେ ଆସିବ ଏରା ତ ପକେଇ ଦଉଛନ୍ତି ସବୁ।
କିଛି କିଛି ମାର ବଦ୍ ଜାର ଜିନିଷ ମାଉସ କିଛି ବି ଭଲ ଲାଗୁନି ଖାଇବାକୁ।
ନା ବା।
କୁ ହି ଇଚ୍ଛା ହଉନି ଆଉ ଘରେ ତୁ ଯେକୌଣସି ଜିନିଷ ଗୋଟେ କରେ ତାକୁ ମାନେ ଖାଇବାକୁ ମନ ମାନେ ବହୁତ ଖାଇବାକୁ ଇଚ୍ଛା ହବ କିନ୍ତୁ
ଆ
ବାହାର ଜିନିଷ ସେଥିପାଇଁ ଆଜିକାଲି ସବୁ ଘରେ ହିଁ କରୁଛନ୍ତି। ଛୋଟ ମୋଟ ଗୋଟେ ଘରେ ବଗିଚା କରିକି କରୁଛନ୍ତି।
ବାଡ଼ିରୁ ଗୋଟେ ଜିନିଷ ଆଣିକି ପୋଡ଼ିଦେବ ତାର ସ୍ୱାଦ କେତେ ଆଉ କିଣା ଜିନିଷ ହେଟା ଖାଇବ ଆଉ କେମିତି
ତାର ସ୍ୱାଦ ବହୁତ ମାଉସି।
ଆଉ ଯେମିତି ଆମ ଗାଁ ଗାଉଳି ଲୋକ ଯେମିତି ଭଲ ବଜାର ଟାଙ୍କା ଲୋକ କଣ ମା ଏତେ ମିସିଙ୍ଗ କିଲ?
ନା ନା ଆଜିକାଲି କଣ ଯେକୌଣସି ଜାଗାରେ ଆମେ ଗୋଟେ ଜାଗାରେ ରହିଲେ ଯଦି ଲୋକଙ୍କ ସହିତ ମିଶୁଚନ୍ତି ଆଜିକା ଦୁନିଆରେ ଭଲ। ଯଦି ନ ବି ମିଶୁଚନ୍ତି ବି ଭଲ। ମିଶିଲେ କଣ ନା ମିସ ଥିବେ ହସିବେ ସୁବିଧା ଅସୁବିଧରେ ଛିଡା ହେବେ ଆପଣ ବି ଛିଡା ହେବେ। କିନ୍ତୁ ସୁବିଧା ସୁବିଧା ଛିଡା ହେଲେ ବି ପୁଣି ସବୁ କିଛି ଦେଖିବାକୁ ପଡିବ ସବୁବେଳେ ସମାନ ନୁହେଁ ପାଞ୍ଚ ଆଙ୍ଗୁଳି ଏଇ ସବୁ କଥା ଥାଉ ଆଉ ଏପଟରେ ବି ଯଦି ନ ବି ମିଶିକି ରହୁଚୁ ଏକୁଟିଆ ଖାଇଲୁ ପିଇଲୁ ରହିଲୁ କାହାରି ସହିତ କିଛି ଦ୍ଵନ୍ଦ୍ୱ ନାହିଁ।
ନା ସେଟା ଏକୁଟିଆ ରହିନେ ମା ଗାଁ ରେ ଗୋଟେ କାମ ପଡ଼ନେ ଗାଁ ସାରା ଲୋକ ଧାଇଁ ପଳେଇଆସିବେ ବିପଦଟେ ପଡ଼ନେ ଗାଁ ସାରା ଲୋକ ଯାଇକି ପଳେଇ ଆସିବେ ଆଉ ବଜାର ଟାଉନ ରେ କଣ ସବୁ ଲୋକ ଆସିପାରିବେ?
ହଁ ମାଉସୀ ଏଇୟଆ ସବୁ ହଉଚି କଥା।
ଆମ ପୁଅଟିର ବାହାର ଯାହା ହେଲା ଟିକେ ଅ ଗଣ୍ଡଗୋଳ ଟେ ହେଇଚି ଏ ଲଭ ମା ଲଭ୍ ମ୍ୟାରେଜ ଆଉ ତାଙ୍କର ତା ବାପ ଘରେ ରାଜି ହେଲେନି ଆମ ପୁଅ ମୁଁ ପୁଅକୁ କହିଲି ସତ କଥା ଯୋଉଟା ଉଁ ମା ତୁ ଝିଅ ସମାନେ। ମୁଁ କହିନି ନା ପୁଅ ସେ ତା ତ ରାଜି ହେନାହାନ୍ତି ଆଉ ଯେତେବେଳେ ଆମ ତାର ମନ ରାଜି ବି ଯେ ରାଜି ନହେଲା କଣ କରିବୁ? ଫନ୍ ଧରିକି ପଳେଇ ଆସେ।
ହୁଁ।
ହେଇ ସେତିକି ଏ କଷ୍ଟରେ ବାହାର ହେଇଚି ଗାଁରେ ସବୁ ଲୋକ ଥିଲେ ବୋଲିକି ସାହାଯ୍ୟ କଲେନି ଆମକୁ ଆଉ।
ହଁ।
ଆଉ ଯଦି ଗାଁ କଣ କହିଲୁ ମା?
ମୁ କହିଲି ରାତିରେ ଆପଣ ରୁଟି ନା ଭାତ ଖାଆନ୍ତି?
ମୁଁ ଭାତ ଖାଏ ମୁଁ ରୁଟି ଟା ଭଲ ପାଏନି ସେ ବଉ ଖାଏ ତାର ରୁ ମୁଁ ଖାଏନି।
ଭାତ କଣ ପଖାଳ ନା
ନା ଗରମ ଗରମ ଭାତ। ମୋର ଗରମ ଭାତ ମାଛ ହେଉ ମାଂସ ହେଉ ଯାହା ହେଉ ଡାଲି ଟିକେ ନ ହେଲେ ଖାଇପାରିବିନି।
ଆଚ୍ଛା ରାତିରେ ଯାହାଲେ ଗରମ ଭାତ ଡାଲି ଟିକେ ହବ।
ହଁ ଡାଲି ଭାତ ଆଉ ତା ଭିତରେ ଆଜି ମାଂସ ଫାଂସ ହେଇଚି। ସବୁ ମୁଁ ସେଇଥିରୁ ଦେବେ ପଛେ ମୁଁ ଡାଲି ନହେଲେ ନ ଗୋଳେଇକି ନ ଖାଇଲେ ଖାଇପାରିବିନି।
ଆଚ୍ଛା।
ଆଉ ତମର ତାହେଲେ ରୋଷେଇ କରିନ?
ନା ମାଉସୀ ଯାଉଛୁ ଆମର କରିମୁ ହ ନା ରଖୁଚୁ ମାଉସୀ।
ହଁ ହଁ।